ହଁ ଛାତ ଉପରେ ଭାରି ଗରମ୍ ହଉଛି।
ହଁ ବା ଗରମ୍ ଲାଗୁଚି, ମତେ ଗରମ୍ ଲାଗିଲା। ମୁଁ ରୋଷେଇ ସାରିଲି ମୁଁ କଇଲି ଯାଏଁ ଟିକେ ଛାତରେ ବୁଲିଆସେ, ଛା ଛାତ ଟିକେ ବସିଲେ ଥଣ୍ଡା ଲାଗୁଚି।
ହଁ କେତେ ରୋଷେଇ କଲ କି କଣ-କଣ ସବୁ?
ଏ ଏଇ ଟିକେ ଆଇଁଷ କରିଥିଲି ତ ଏଇ ଛେଳି ମାଂସ ସିଏ ଯୋଉ ଟାଇମି ନବ। ମଟ ମଟନରେ ତ ଯୁଗେ ଟାଇମି। ଆ ହେଇନଥିଲା କେତେ ଦିନ ହେଲା ହେଇନଥିଲା, ରଜରେ ଯାଇଁକି ହେଇଥିଲା। ରଜରେ ହେଇଥିଲା ମାନେ ଫେରେ ଟିକେ ଏଇ ହେଲା ଆଉ।
ହୁଁ ଆଉ ଗୁପଚୁପ୍ ସନ୍ଧ୍ୟାବେଳେ ତିଆରି ହେଇଥିଲା?
ହଁ ଗୁପଚୁପ୍ ଟିକେ କରିଥିଲୁ ଖାଇଆ ପାଇଁ। ହେ ଏତେ ଟିକେ ଭଲ ଲାଗିଲାନି ତଥାପି ଖାଇଦେନୁ ଆଉ, ସକାଳୁ ମୁଁ ଆଜି ଖାଇନି ତିନି ଜା ପଖାଳ ଦିଟା। ଆଉ ଖାଇନି ଭୋକରେ ପେଟ କଣରେ ଇଆଡେ ପେଟ କଣ ହଉଚି, ସିଆଡେ ଗୁପଚୁପୁ ଖ ଟା ପାଣିକି ସେ ଯୋଉ ଆଳୁ ଚକୁଟା ଆଉ ଖାଇ ଖାଇକି ଦି ଚାରଟା ଯେମିତି ଖାଇ ଦେଇଚି ଜମା ଆତମା ହେଲାନି। ସିଆଡୁ ଗୁପଚୁପ୍ ଖାଇବି ନା ଇଆଡୁ ରୋଷେଇ କରିବି, ଇଆଡୁ ରୋଷେଇ ମୁଣ୍ଡରେ ପସିଚି ଇଆଡେ ପୋଡ଼ିଯିବ। ଫେରେ ଇଆଡୁକୁ ଆସିଲା ବେଳୁକୁ ସିଆଡେ ଆଉ ଇଚ୍ଛା ହଉନି। ନା ଘରେ କେହି ଖାଇନାହାନ୍ତି, ସମତେ ଯାଇଥିଲେ କୁଆଡେ ମାର୍କେଟ ଫାର୍କେଟ ଯାଇଚନ୍ତି ନା କଣ ବୁଲିବା ପାଇଁ।
ହଁ ମଟନ୍ ଟା ରାତିରେ ବନେଇଚ?
ହୁଁ ଆ ଆଇଁଷ ବି ମ-ମ ଟନ୍ ଫଟନ୍ ହେଲେ ଏ ରାତିରେ ହିଁ ହୁଏ।
ଖାଇନାହାନ୍ତି କେହି?
ନା ଖାଇନାହାନ୍ତି, ଆଇଲେଣି ସମତେ ଖାଇବେ ଆଉ।
ହଁ-ହଁ ବଢା ବଢି କରିବ ଏବେ ଆଉ।
ହଁ ଏଇୁଖୁଣି ସମତେ ଛୁଆ ନା ଛୁଆ ଖାଇନାହାନ୍ତି, ଛୁଆ ସୋଉ-ସୋଉ ଅଛି ରାତି ସିଏ ଛୁଆ ଛୁଆ, ହଁ ଛୁଆ ଖାଇବେ ଆଉ।
ହୁଁ।
ଆଉ, ତମର ସବୁ ଛୁଆ ପିଲା ସବୁ ଖାଇଲେଣି?
ଆମର ଭୋଜି ଯାଇଚନ୍ତି ବାପ ପୁଅ ଖାଇବାକୁ ଆସିନାହାନ୍ତି ଖାଇକି, ମୁଁ ସେଇ ଥିପାଇଁ ବାହାରେ ଟିକେ ବୁଲୁଚି ଖାଇକି କାମ ଧନ୍ଦା ସାରିକି ଘର ଫର ପୋଛିିକି ଏ ଚାବି ଦେଇକି ଘହ ଗୋଟେ ରୁମୁ ରୋଷେଇ ଘର ଟା ମୁଁ ଆଡେ ପଳେଇ ଆଇଚି ବୁଲିଆକୁ।
ଏକା-ଏକା ଜମା ଖାଇବା ପାଇଁ ବା ଇଚ୍ଛା ହବନି, ଯଦି ଘରେ ଛୁଆ ସବୁ ନ ଖାଉଥିବେ।
ହୁଁ ତମର ବା ପ ଝିଅ ବୋଧେ ଖାଇବାକୁ ବସିଆ-ବସିଆ ଡାକୁଥିଲେ ସେତେବେଳୁ।
ହଁ।
ହଁ ତମେ ତଳକୁ ପଳଉନା ଖାଇଆକୁ ଦବ, ମୋର
ଛାତ ଓପରେ କଥା ହବ, ହଁ।
ଛୁଆଟା ଶୋଇପଡିବ ନା।
ନା ନା ସିଏ କଣ ଏବେ ଶୋଇଲେଣି ସିଏ ସୋଉ ସୋଉ ଅଛି ଟାଇମ ଅଛି ଆହୁରି। ନା ନା।
ହଁ ଆଜି ମାନେ କାମ ଡେରି ହେଇଗଲା।
ହେ ନାମ।
ଓ।
ଏଇ ଇଆ ପାଇଁ ଟିକେ ଲାଗିଲା ଟିକେ ଲେଟ୍ ହେଲା ଆଉ ହଁ ଏଇଆ
ହଁ ସେଇ ମଟନ ହେଲେ ଡେରି ହୁଏ ତ ରୋଷେଇଟା ଆଉ
ହଁ ଟିକେ ଲେଟ୍ ହବ।
ପୁଣି ଘର ଫର ପୋଛା ପୋଛି ଗୁରୁବାରେ। ହଁ
ହେ କିଏ ସକାଳୁ ସକାଳୁ ଉଠିକି ଯାଇକି ଦେବି। ହଉ ସେ ରାତିରେ ସେ ଆମ ଆଗେ କରୁଛି ହଁ। ଚାରଟା ରାତିରୁ ଉଠିଲେ କାଫି ହଁ।
ହଁ ହଁ ରାତି ଚାରିଟାରୁ ଉଠିଲେ କାମ କେତେ ସମୟ କି ହାତ ବୁଲେଇ ଦେଲେ ହେଲା ହଁ।
ସେ ଯେତେ ସକାଳେ ଯ ଉଠିବ ସେ ସେତେ କାମ ଶୀଘ୍ର ସରିବ। ହଁ ଆଳୁ ମତେ ଭାରି ପସନ୍ଦ ଆଳୁ ନପକେଇଲେ ମୁଁ ମତେ
ଭାତ ଖାଆନ୍ତି ରୁଟି ଖାଆନ୍ତିନି ଘରେ?
ମଟନରେ ଭାତ ରୁଟି ନୁହଁ।
ହଁ ହଁଁ।
ହଁ ଭାତ ବଢିଆ ଲାଗିବ ରୁଟିଟା କୋଉଠି ପେଟ ପୁରିବ ଆମ ଗାଁ ଗହଳି କଥା। ନା କଣ? ହଁ କଦଳୀ ପତ୍ରରେ ଖାଉଛ ନା ଥାଳିରେ? କଦଳୀ ପତ୍ର ରେ ଖାଉଛ ନା ଥାଳିରେ ଖାଉଛ କଦଳୀ ପ ପତ୍ରରେ ନା ଥାଳିରେ? କଦଳୀ ପତ୍ରରେ ଖାଇବ ବଢିଆ ଲାଗିବ ନା
ହଁ କଦଳୀ ପତ୍ରରେ ଖାଇଲେ ଭଲ ଲାଗେ ଯେ ଏ ଥାଳି ଖାଇଦେ ଖାଇଦେ ଆଉ କଦଳୀ ପତ୍ର ଏ କୋଉଠୁ ଆଉ ରାତିରେ କାଟିକି ଆଣିବି। ବାଡିରେ ଅଛି ଯେ କଦଳୀ ପତ୍ର କାହିଁକି ଭଲ ପାଆନ୍ତିନି ଖାଇଦିଅନ୍ତି ଆଉ
ହୁଁ ହଁ ସେ ଆଣିଥାନ୍ତା ଦିନରୁ ଯ ନା ଆଉ
ହଁ।
ହୁଁ।
ଆଉ ବାପା ଖାଇବେ?
ଆଉ କିଏ ଖାଇବେ ସମସ୍ତେ ବଢା ବଢି ହଉଛି?
ହଁ। ଆଜି ଖାଇମି ବୋଲି ଗୋଟେ ଭେଣ୍ଡି ସିଝେଇଥିଲି ଭାତ
ହଁ।
ଆଉ ଖାଇଲିନି।
ହଁ ଜଳଖିଆ ଝିଅ ଖାଇଦେଲା ନା ଗୁପଚୁପୁ। ମୁଁ ଖାଇଛିି ନା ଗୁପଚୁପ ସନ୍ଧ୍ୟାବେଳେ। ଓହୋ ନା ଗୁପଚୁପ ଖାଇଥିଲା ନା?
ହଁ ହଁ ଗୁପଚୁପ ଯାଇଥିଲା କୁଆଡେ ଆସିକି ଧଉଡିକି ମୋତେ ଗୁପଚୁପ ଦିଅ ଗୁପଚୁପ ଦିଅ ଖାଲି ହଉଚି।
ହଁ ଆଉ କେତେ ଭୋକ କରୁଥିବ ଖାଇବ ଖାଲି ହାତ ହେଇ ଟିକେ ମାରିବ ଆଉ।
ହଁ। ସିଏ ଯାଇଥିଲା ତାର ଚପଲ ଯାଇଥିଲା ଚପଲ ନେଇକି ଆଇଲା ଯାଇଁକି।
ହଁ।
ଚପଲ ଆଣିକି ଆଇଲା ତ ଏ ମତେ ଗୁପଚୁପ ଦିଅ ଗୁପଚୁପ ଦିଅ ହେଇକି ଏ ଯାଇଁକି କଣ ସେଠି ଦିଟା ଖାଇଥିଲା। ତାଙ୍କର ପାଇଁ କରିବା କଥା।
ଉଁ। ଚପଲ ଟାକୁ ଛିଡେଇଦେଲା ତାହେଲେ ଆଉ।
ହଁ।
ହୁଁ। ପୁଣି ନୂଆ ଚପଲ ଆସିବ ଆଉ ସ୍କୁଲ ଗଲାଣି।
ଏ ଯୋଉ ଗରମ ରେ ଆଇଁଷ ଫାଇଁଷ ଖାଇବା ପାଇଁ କିଛି ଇଚ୍ଛା ନାହିଁ।
ଆଉ, ଆଇଁଷ କରୁଚ କାହିଁ ଖାଉନି
କ, ହଁ।
ସାଧା କର ଭଲ।
ସେ ତାଙ୍କର ନିଜେ ନିଜେ ବାଢିକି ନେଇ ଯାଉଛନ୍ତି ଖାଇବା ପାଇଁ, ଟିକେ ଲେଟ୍ ହେଲା ବେଳକୁ।
ହଁ ବା। ଆଉ ବାଢିକି ଭୋକ କଲାଣି ଆଉ ଖାଇଦେବେ ଏଇନେ ନିଜେ ନିଜେ ଆଉ କଣ ତମ ହାତକୁ ଅନେଇବେ।
ତାଙ୍କର ଗରମ ଗରମ ଖାଇମି। ଖାଉଥାଉ ମାନେ କଣ? ବାପା ଙ୍କୁ ଟିକେ ଦବା।
ତମ ଝିଅକୁ ସା ହାତରେ ଖୋଇଦଉ ଦବ ସେ ଖାଇବ ନହେଲେ ଏକାଟିଆ ଖାଇବ କି ନାହିଁ।
ଚରବି ଆଉ ଇଏ ଯୋଉ ଖାଇବ ମଟନ ର କହିବ ନଳି ପିସି।
ହଁ। ଚର୍ବିଟା ସାଙ୍ଗେ ସାଙ୍ଗେ ପାଟିରେ ପଡିବ ତ ନାଇଁ ମିଳେଇ ଯିବ।
ହଁ।
ଆ ହାଣ୍ଡିରେ କଲ ନା ପ୍ରେସରରେ କଲ?
ନା। ଆଗେ କଣ କଲି ନା ମସଲା କୁ କସେଇଦେନି କଷେଇ ଦେଇକି କଢେଇରେ, ତାପରେ ତାକୁ ନେଇକି ପଷେଇଦେନି କ ମଟନକୁୁ ଟିକେ କଷେଇ କାସେଇ ଦେଇକି ଫେର୍ ତାକୁ ପ୍ରେସର ରେ କଣ କଲି ନା ଦେଇଦେନି ସି ସିଟି ଦେଇଦେନି ଦିଟା ତିନି ଟା।
ଅ ହ। ପ୍ରେସର୍ ରେ ଏବେ ସବୁ କରିଦଉଛନ୍ତି ଶୀଘ୍ର ହବା ପାଇଁ ଭଲ
ଦେଲା ସିଏ ଯୋଉ ଯୁଗେ ବସିବ ତାକୁ କିଏ ମୋର ବସିକି ଇଏ କରିବ।
ଅ ହଁ।
ପ୍ରେସର୍ ରେ ସିଟି ଦେଇ ଦେଇକି ଗୋଳେଇ ଗାଳେଇ ଦେଇକି ତାକୁ କଣ କଲି ନା ଫେରେ ତାକୁ କାଢି ନେଲି। ଝୋଳ ନଦେଲେ ହବନି ସମସ୍ତଙ୍କୁ।
ହଁ ହଁ। ସିଝିଯିବ ପ୍ରେସର ରେ ଟିକେ ତାପରେ ପୁଣି ଗରମ ପାଣି ଦେଇକି ଫୁଟେଇ ଦେଇ
ହଁ। ସେ ଯାହା ଲାଗୁଥିବ ଲାଗୁଥିବ ଆଉ। ଭଲ ଲାଗୁଚି ନା ଭଲ ଲାଗୁଚି ନା। ଖାଇବୁନୁ ଖାଇଦେ।
ତମେ ଝିଅକୁ ଖୋଇଦଉନ। ତାକୁ ହଉଚି କହିଲେ ସେ ଛୁଆ କଣ ଖାଇବ।
ସିଏ ଆଜି କଣ ଗଲାଣି ଝାଡା ଦିଥର। ଏ କୋତରା ଏ ଗେହ୍ଲୁ ଓଦା କାଇଁ ହଉଚୁ । ତା ପେଟ ଟା ଟିକେ ବିଗିଡ ଯାଇଚି ନା କଣ ଝାଡା ଯାଇଥିଲା ଦିଥର ଯାଇଥିଲା। ଆଉ ସେଇଥି ନାକି ବୋଧେ ଇଚ୍ଛା ହଉନି।
ଘରେ ପା ମୋ ଦିଅର ପୁଅ ସେ ଛୁଆଟି ସେମିତି କଣ ପେଟ ଖରାପେ ଆଜି ଓ ଆର୍ ସେ ପାଣି ପକେଇକି ସ୍କୁଲ ଯାଉଥାଇଲି ନେଇକି ବୋତଲ ରେ- ହଁ ମୁଁ କହିଲି ଆଶା ଦିଦି ଦେଇଥିଲା ଆଁ-ବ ଟିକା ଖାଇଦେଲୁନୁ କହିଲା ସେଇରା ରିଆକ୍ସନ କରିବ ମୁଁ କହିଲି ଇଲୋ ବାପା।
ହଁ-ତତେ କଣ୍ ହଉଚି? ଆ-ଗୋଟେ ଖଡିଆଡା ବାଗିଆଡା ହଉଚି।
ଯାହାକୁହ ଏଇନା ଟିକେ ବ-ବ-ବ-ଏଇ ଯଉ ବ- ଋତୁ ପରିବର୍ତ୍ତନ ହେଇଗଲା ନା ତାଙ୍କୁ ଟିକେ ଯତ୍ନ ନନେଲେ ପେଟ ଫେଟ ଦୁନିଆ ଖରାପ୍ ହବ।
ହଁ ପା ପ୍ରାୟ ସମସ୍ତଙ୍କର ଝାଡ଼ା ହରିକା ହଉଚି ନା ସମସ୍ତେ ଏଇଠି ଆମ ଘର ପାଖରେ ଜଣେ ଆଜି ଯାଇଥିଲି ଏଇ ଗ୍ରୁପୁ କଥା ଖାତା କାମ ଥିଲା ଟିକେ ଯାଇଥିଲି ଗଲାଠୁ ସେ ତାଙ୍କର ବି ଦିହଟା ବି ଭଲ ନାହିଁ ସେ ବି ସେମିତି ଗଲେ
ହଁ ବା ମୋର ଆଉ ମୋ ଭାଉଜ ସେମିତି ଆଜି କଣ କହୁଥିଲେ ପେଟ ଖରାପ ପୁରା ଝାଡା ପ୍ରବଳ।
ହଁ କଣ ପାଇଁ ଏବେ ଏମିତି ବାହାରଚି କେଜାଣି ଏଯଉ ଗରମ ଦିନ ପାଇଁ ଗରମ ତ ଏତେ
ଖାଇବା ଟା ଖାଲି ବାହାରୁଚି ବାନ୍ତି ହଉଚି ଏଇଆ କହୁଥିଲେ।
ହଁ।
ଆଉ
ହଁ- ହଉ ତମେ ଯା ଖାଇବା ପିଇବା ଦବ ଆଉ ଖାଇବ କାମ ସାରିବ ଆଉ।
ହଁ- ହଁ ମୁଁ ଯାଉଚି ଦେଖି ଆମର ଆସିଲେଣି ନା।
ହଁ କେତେ ବାଟେ ଯାଇଚନ୍ତି ଭୋଜି ଖାଇ କେତେ ବାଟ ଯାଇଚନ୍ତି ଭୋଜି ଖାଇ?
ଏଇ ଆମ ଅ- ବାଗଡିଆ ସାଇଟି ବାଗଡିଆ ଯଉ କେବୁଲୁ ବାଲା
ଓ ହଁ ବାଗଡିଆ।
ତାଙ୍କରି ଭୋଜି ହଁ ତାଙ୍କରି ବାହାର ଭୋଜି ଚନ୍ଦରା ଯଉ କେବୁଲୁ ବାଲା। ହଁ -ହଁ ବାହାଘର ଭୋଜିି- ପୁଅ ବାହାଘର ଭୋଜି ହେଇଥିବ ନା। ଝିଅ ବାହାଘର ଏଇ ରାତି ଭୋଜି ପୁଅ ବାହାର। ଆସିଲେ ମୁଁ ପଚାରିବି କଣ ବାହାର କାର ହଁ। ହଁ କାର୍ଡେ ସେ ଦୋକାନ ରେ ଦେଇ ଦେଇଥିଲେ ତ ଘରକୁ ଆଣିନାହାନ୍ତି ମୁଁ ଆଉ ପଢିଚି କଣ ପୁଅ କି ଝିଅ। ଅ-
ହଁ।
ଓ।
ମୁଁ ଯାଉଚି ଝିଅଟାକୁ ଖୋଇଦେବି।
ହୁଁ-ହଁ- ହଁ ତାକୁ ଖୋଇଦବ ନା ଛୁଆ ଟା ପେଟ ଦେଖ ଆଗେ କଣ ହେଇଚି କି? ତାପରେ ତାକୁ ଖୋଇଦବ ଆଇଁଷ ଟା ବି ହଜିମ ହବନି ଦେଖ ତାକୁ ଅଲଗା ଚୁଡା ଫୁଡା କଣ ପାଉଡର ଖୋଇଦବ। ହଉ।